ମ୍ୟାଡ଼ାମ ନମସ୍କାର।
ହାଲୋ ମ୍ୟାଡ଼ାମ ନମସ୍କାର ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ।
ମୁଁ ବି ଭଲ ଅଛି ଆଉ ଆଜି ସଣ୍ଡେରେ ସ୍ପେଶାଲ କଣ?
ଆଜି ପୋଇ ଚିଙ୍ଗୁଡି ଆଉ ଉଁ। ମାଛ ତରକାରୀ ଫିସ୍।
ଆଃ ମୋର ଅତି ପସ ନ୍ଦି ଦା ଫୁଡ୍ ଜିନିଷ କରୁଛନ୍ତି ଆଉ।
ହେ ହେ ଏସ
ମତେ ପୋଇ ଚିଙ୍ଗୁଡି ବହୁତ ଭଲ ଲାଗେ ଖାଇଆ ପାଇଁ।
ରେ ମ୍ୟାମ ଆଜିଲି ଆଉ।
ହୁଁ। ନାଇଁ ନାଇଁ ଭଲ ଲାଗିଚି ସେଟା ପି
ଆଉ ଆପଣଙ୍କର।
ଆମର ଆଜି। ବା ମାନେ ବିହନ ବାଲା ମାଛ ନୁହଁ ବଡ ମାଛ କିନ୍ତୁ। ଉଁ ଦେଶୀ ମାଛ ଉଁ ଉଁ ସେଟା ଚାର କେଜିିଆ ମାଛ ଥିଲା ତା ଧିରୁ କିଲେ ପାଁଶହ ପଳେଇ ଆସିଚି। ଆଉ ଅଧା ଆମେ ଖାଇଚୁ ଅଧା ରହିଚି ବୁଧବାର ପାଇଁ ହଳଦୀ ଲୁଣ ଗୁଳା ହେଇକନା ଆଉ।
କ ବେସର ଦେଇ କରିଥିଲେ ନା ଉଁ ଉଁ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
ଉଁ ମସଲା।
ବେସର ବେସର ମୁଁ ଆକଚୁଅଲି ଆଜି କରିନି।
ହଁ।
ହଁ ମୋ ସ୍ଵାମୀ ଙ୍କୁ ମି କହିଥିଲି ଟିକେ କରିଆ ପାଇଁ ସେ ଭଲ ବନାନ୍ତି ସୋରିଷ ମସଲା ଦେଇକିନା।
ହଁ।
ହୁଁ ସେ କରିଥିଲେ।
ଆ ହା।
ମୋର ଆଜି ଆକ୍ଚୁଆଲି ସବୁ ଲୁଗା ବହୁତ ସାରା ପଡିଥିଲା ସଫା ହବା ପାଇଁ ତ। ଆଉ ସେ ସଫା ସଫି ଆଉ ଟିକେ ବାଥରୁମ୍ ସଫାସଫି ଆଉ ଜିନିଷ ଟିକେ ସାଇଜ କନା ରଖା ରଖି। ତ ସେଗୁଡାକ ମୋର ପୁରା ବହୁତ ସମୟ ପଳେଇଲା ଆଜି।
ଉଁ ସଣ୍ଡେରେ ଟିକେ କାମ ପଡେ ଆଉ।
ହଁ ସ ମାନେ ମୁଁ ଆଜି ବ୍ରେକ ଫାଷ୍ଟ ଖାଇଲା ବେଳକୁ ହେଇଗଲା ପୁରା କେତେଟା? ଉଁ ନା ପୁରା ପାଖାପାଖି ଏଗାରଟା।
ହଁ।
ହଁ ପୁରା ପା ଏଗାରଟା ହେଇଗଲା। ଉଥିଲିଣି କିନ୍ତୁ ପାନସଟାରୁ।
ହଁ।
ଏତିକି ଏତିକି ମୁଁ ଆଠଟା କି ନଅଟା ବେଳେ ଉଠିଛି ଠାକୁର ପୂଜା କରିବାକୁ ମତେ
ପାଇନାହାନ୍ତି।
ହଁ ଯାଇଥିଲେ ତିନି କିଲୋମିଟର। ଚାଲିକିନା ଆସିଚି। ଯାଇଥିଲି ଆଉ ଉଁ ଉଁ ସେ ମୋ ପାଦ ଗୋଡରେ କଣ ହେଇଛି ଗୋଇଠି ପାକରେ? ପୁରା ମାନେ ଫୁଲିକିନା ରହୁଚି।
ହଁ।
ତ ଉଁ ସେଇଟା ମତେ ଲାଗୁଛି ବହୁତ ଦିନ ହେଇଗଲାଣି ମତେ ନହେଲେ ଅର୍ଥ ପା ବାଲାଙ୍କୁ ଦେଖିଆକୁ ପଡିବ।
ହଁ ଯାଇ ଟିକେ ଡକ୍ଟର ଦେଖେଇ ଦିଅନ୍ତୁ ଆ ବହୁତ ଦିନ ର ରହିଗଲାଣି ନା। ଫୁଲାଟା।
ହଁ ବହୁତ ଦିନ ରହିଗଲା। ଆଉ ମୋର ଜୋତା ଟା ବି ଟିକେ ବହୁତ ପୁରୁଣା ହେଇଗଲାଣି।
ହଁ।
ମାନେ ଦି ବର୍ଷ ଯେବେ ଉଁ ଆମେ ଏଇ ଘରକୁ ଆସିଥିଲୁ ସେବେ ମୁଁ କିଣିଥିଲି। ତ ଇଘ୍ କୁ ଆସିବାର ତିନି ବର୍ଷ ହେଇଗଲାଣି। ଆଉ କଣ ଯେତେବେଳେ ଯୋଉ ଗୋଟେ ଭଲ ଜୋତା ର ସୋଲ ଟା ଯେତେବେଳେ ଖରାପ ହେଇଯାଏ ହେଲା ସେଟା ବି ଆପଣ ତା ଦେହରେ ବି ଚାଲିବେ ସେଟା ବି ପାଦ ମାନେ ବହୁତ ପେନ୍ ହବ, ପାଦକୁ ଯନ୍ତ୍ରଣା ହବ।
ଆରେ ସଣ୍ଡେ ଅଛି ଜା ତୁ ଟିକେ ଦେଖେଇ ଆସିବେ। ଆଉ
ଆଜି ସଣ୍ଡେରେ ସବୁ ବନ୍ଦ। ମାନେ ଡକ୍ଟର ମୁଁ ଆ-ଆମେ ଯୋଉଠୁ ରହୁ ଥୁଲୁ, ଖାଲି ଡକ୍ଟର ବହୁତ ସାରା। ସବୁ ପ୍ରକାରର ଡକ୍ଟର। ବହୁତ ସାରା। ଅଛନ୍ତି। କିନ୍ତୁ ଆଜି ସଣ୍ଡେ ରେ ଦେଖୁନାହାଁନ୍ତି। ମୁଁ ଅନ୍ୟ କୋଉ ଦିନ ଯାଏଁ, ଦେଖିବି ଦେଖେଇବି ଆଉ।
ହଁ।
ହଁ।
ହଁ। ଏଇଟା ଅଇଆ ବମ୍ ବର୍ଷା ହଉଚି ଏବେ।
ଓହୋ! ୟାଡେ ବର୍ଷା ହଉନି।
ହୁଁ, ଏବେ ବର୍ଷା ହୋଇଛି, ଆଜି ରଖିଛି। ଆଉ ଏବେ ଏଇ ଚାରିଟା ରୁ ବର୍ଷା ଝିପି ଝିପି ପକଉଛି।
ଓହୋ! ହଁ, ନା ନା ଆମର ବର୍ଷା ହଉନି। କିନ୍ତୁ ସକା ଳୁ ମେଘୁଆ ପାଗ କରିଥିଲା। ଏବେ ନର୍ମାଲ ଅଛି।
ହଁ।
ହୁଁ।
ଉଁ ଅ।
ଏୟା ଆଉ ସେ ମୁଁ ବି ଆପଣଙ୍କୁ କହୁଛି, ଆପଣ ବି ଚାଲୁଛନ୍ତି କହୁଛନ୍ତି ନା। ହେଲା ଦେ, ଆପଣଙ୍କର ପାଦ ତଳ ପାଦ ପୋଡୁଚି?
ପୋଡୁନି ମାନେ, ଗୋଟେ ପେନ୍ ହଉଛି। କେମିତି ଗୋଟେ ଦର୍ଜ ହେଇକି ପେନ୍ ହଉଛି ସେ ରେଢି ଗୋଇଠିଟା।
ଆଗରୁ ହଉଥିଲା, ଯେତେବେଳେ ଆଗରୁ ଆପଣ ଚାଲୁ ନଥିଲେ।
ଆଗରୁ ଯେତେବେଳେ ଚାଲୁ ନଥିଲି ହଉଥିଲା, ମଝିରେ କେତେ ଦୁଇ ତିନି ବର୍ଷ ବନ୍ଦ ହେଇ କିଛି ଦିନ ହେଲା ଫେର୍ ଫେନ୍ ହଉଛି।
ପେନେ-ଏ ଆକ୍ଚୁଲି ଦିଟା ଜିନିଷ, ଗୋଟେ ହେଲା ବଡି ଯେତେବେଳେ ଆମର ଅତ୍ୟଧିକ ୱେଟ୍ ହେଇଯା ହେଲା ଆଁ-ଆ ସତେବେଳେ ଆମ ପୁରା ହୋଲ ବଡିର ଭାରସାମ୍ୟ କିଏ! ଆମ ପାଦ ରଖେ। ବୁଝି ପାଇଲ ନା। ତ ତା, ପାଇଁ ତା ପାଇଁ ବି ପେନ୍ ହୁଏ।
ହଁ।
ହଁ, ଆଉ ଯେହେତୁ ଏବେ ଆପଣ ଚାଲୁଛନ୍ତି। ବୁଝିପାରିଲେ ନା, ତ ଚାଲିଲା ଏ ଚାଲିଲେ ବି ଆମେ ଯେ ସୁ ପି, ଯେମିତି ମୁଁ ଆପଣଙ୍କୁ ଆଉ ଗୋଟେ ଦିନ କହୁଥିଲି। ସୁ ପିନ୍ଧିବା ଦରକାର। ସୁ ନ ପିନ୍ଧିଲେ କଣ ସବୁ ମାନେ, ଆଗକୁ ଯାଇନା ଆଣ୍ଠୁରେ ପ୍ରେସର ପଡିବ। ଆଣ୍ଠୁ ରେ ପ୍ରେସର ଯେତେବେଳେ ପେନ୍ ଟା ହବ, ଆପଣ ଆଉ ଚାଲି ପାରିବେ କି?
ନାଇଁ, ମୋର କଣ ହଉଛି କି କନଷ୍ଟାନ୍ ଧର କିଚେନ୍ ରେ ଠିଆ ହେଇକରି ରାନ୍ଧିଦେଲି।
ହଁଁ।
ପେନ୍ ହଉଛି ଠିଆ ହେଇପାରୁନି।
ସେଥିପାଇଁ ହିଁ ହଉଛି। ଆପଣ ଚପଲ ବ୍ୟବହାର କରନ୍ତୁ ଦେଖିବେ ଆପଣ ନିଜେ ଜାଣିପାରିବେ।
ହଁ।
ଚପଲ ବ୍ୟବହାର କରନ୍ତୁ, କିଛି ହବନି।
ହଁ, ସେ ଖାଲି ପାଦେ ଠିଆ ହେଇକି କିଚେନ୍ ରେ ରାନ୍ଧିଲା ଅଳକୁ ବହୁତ ଜୋର ପେନ୍ ହଉଚି। ଆଜି ସେ ନନ୍ ଭେଜ କରୁଥିଲି ଯେ ପାଞ୍ଚ ଥର ବସି ଯାଉଥାଏ। ଫେରେ ଉଠିକି ଯାଇକି କରୁଥାଏ।
ସେଥିପାଇଁ ହଉଚି। କାହିଁକି ନା ହଉଚି ନା ସେଇଟା ସେଇଟା ଗୋଟେ ଜିନିଷ। ଆଉ, ଆପଣ କେବେ ଆପଣଙ୍କର ଥାଇରଡ୍, ସୁଗାର ଏଗୁଡା ଟେଷ୍ଟ କରିଥିଲେ?
ସବୁ କରିଥିଲି କରିଥିଲି।
କରିଥିଲେ ହଁ, ତାହେଲେ ସେଗୁଡା ଯଦି ନର୍ମାଲ ଅଛି ଏଇଟା ଏଥିପାଇଁ ହଉଛି। ମୁଁ ବି ଯେତେବେଳେ ମ୍ୟାଡମ୍ ବୋହୁତ୍ ୱେଟ୍ ଥିଲି ନା ହେଲା। ମୋର ବି ମାନେ ସେମିତି ହୋଉଥିଲା।
ହଁ।
ହେଲା। ଆପଣ ବି ଦେଖିଥିବେ ମୁଁ ଘରକୁ ଥରେ ଆସିଥିଲେ, ମୁଁ ଚପଲ୍ ପିନ୍ଧିନା ବୁଲୁଥିଲି ଭୁବନେଶ୍ଵରରେ ଥିଲାବେଳେ।
ହଁ ହଁ।
ହଁ ଚପଲ୍ ପିନ୍ଧିଲେ ଆପଣଙ୍କୁ କିଛି ଜଣା ପଡିବନି। କିନ୍ତୁ ଯେ
ସେ ଚପଲ୍ ସେ ଡେ- ଯୋଉ ଡକ୍ଟରଙ୍କର ଯୋଉ
ନାଇଁ, ନାଇଁ, ନାଇଁ, ନାଇଁ ନର୍ମାଲ ସ୍ପଞ୍ଜ ବାଲା ଚପଲ୍ ହେଲା ସ୍ପଞ୍ଜ ବାଲା। ନର୍ମାଲ୍ ସ୍ପଞ୍ଜ ବାଲା ଚପଲ, ଆପଣ ଆଣିନେ ୟୁଜ୍ କରିପାରିବେ।
ହଁ।
କରନ୍ତୁ। ଆପଣ ନିଜେ ଜାଣିପାରିବେ କେତେ ମାନେ ଆପଣଙ୍କୁ ମାନେ ଭଲ ଲାଗିବ ରିଲିଫ୍ ଲାଗିବ। ମୁଁ ବା କହୁଛି ମୁଁ କେମିତି ଜାଣିଲି ସେଇଟା ୱେଟ୍ ପାଇଁ ହୋଉଛି ବୋଲି। ଯେତେବେଳେ ମୋ ୱେଟ୍ ଟା କମିଗଲା ନା
ହଁ।
ପାଞ୍ଚ ଘଣ୍ଟା ଚାରି ଘଣ୍ଟା କିଚେନ୍ ରେ ଛିଡା ହେଇଥିବି ମୋ ପାଦ କିଛି ବି ପେନ୍ ହବନି।
ହେ ନା। ହଁ ଏବେ ଆଜି ବହୁତ ପେନ୍ ହେଲା ପୁରା ଆଉ ଆସିକେରି ବସିଗଲି। ପୁରା ଏତେ ସେ ରେଢି ଟା ପୁରା ଧକ୍ ଧକ୍, ଧକ୍ ଧକ୍ ହେଇକି ବିନ୍
ଅ ହ
ଉଁ।
ରେଡିରେ ଧକ୍ ଧକ୍ ଧକ୍ ହେଇକିନା ବିନ୍ଧୁଚି।
ହଁ ବିନ୍ଧୁଛି ଏଇରା ଏଇ ପାଞ୍ଚ ଛଅ ଦିନ୍ ହେଲାଣି, ସଖାଳୁ ବେଡ୍ ରୁ ଉଠିଲା ବେଳୁ କୁ ସାଙ୍ଗେ ସାଙ୍ଗେ ମୁଁ ପାଦ ଲଗେଇ ପାରୁନି।
ଆପଣ ଟିକେ ଶୋଇବା ପୂର୍ବରୁ ମୁଁ ଯେମିତି କହୁଥିଲି, ଗରମ ପାଣି ଟିକେ ଗୋଡ ବୁଡାନ୍ତୁ ଗରମ
ହଁ କାଲି ଦେଇଥିଲି, କାଲି ଦେଇଥିଲି ଯେ ଟିକେ ଆରାମ ଲାଗୁଥିଲା ହଁ।
ଆରାମ ଲାଗିଲା ନା? ହଁ ସେମିତି ଆରାମ ଲାଗିବ।
ହୁଁ। କାଲି ଶୋଇବା ପୂର୍ବରୁ ଗରମ ପାଣି, ଲୁଣ ଟିକେ ପକେଇକି ଦେଇକି ଗୋଡ ବୁଡେଇଥିଲି।
ହଁ ଆଉ ଏଇଟା ଏବେ ଏଥିପାଇଁ ବେଶୀ ହଉଛି, ବିକଜ ଅଫ୍
ହଁ।
କି ଯେ ଆପଣ ଯୋଉ ଚାଲୁଚନ୍ତି ତା ପାଇଁ ଚପଲ୍ ରେ ଚାଲୁଚନ୍ତି କହୁଛନ୍ତି ନା ସେଥିପାଇଁ। ମୁଁ ଆପଣ ଯଦି କହିବେ ମୁଁ ଆପଣଙ୍କୁ ଆମାଜନ୍ ରୁ ଦେଖିକିନା ଲିଙ୍କ୍ ଗୁଡା ପଠେଇ ଦେବୀ ଆପଣଙ୍କର ମୁଁ କାଲି ଦେଖୁଥିଲି ଆପଣଙ୍କର ମାନେ ଆପଣଙ୍କ ପାଇଁ ଦେଖୁଥିଲି ଯଦି କହିବେ ମୁଁ ଆମାଜନ୍ ରୁୁ ପ ପଠେଇଦେବି ଆପଣଙ୍କର ଯୋଉଟା ଦେଖିବେ ତା ଭିତରୁ ଯେବେ ପଇସା ହବ ତା ଦେହରୁ ଗୋଟେ ରଖିଦେବେ କରିକି। ହଁ ହଁ ହଁ।
ହଁ।
କରନ୍ତୁ ଆପଣ ନିଜେ ଜାଣିପାରିବେ ପିନ୍ଧିକିନା ଚାଲିଲେ। ମାନେ ମୋର ଏମିତିକା ଡ୍ରାଏ ସ୍କିନ୍ ବୁଝିପରିଲେନା, ତ ଅଁ ମୁଁ ଯେତେବେଳେ, ଯେ-ଯେ ଆଉ ଡ୍ରାଏ ସ୍କିିନ ରେ ମାଛ ଆଖିଆ, ଯୋଉ ପାଦରେ ମାଛ ଆଖିଆ ହୁଏ ବିଣ୍ଡି ହୁଏ, ହେଲା ଏଗୁଡାକ ନର୍ମାଲ, ମାନେ ବୋହୁତ୍ ଆଙ୍କ ମାନେ ଡ୍ରାଏ ସ୍କି ନ୍, ପାଦରେ ଏଗୁଡାକ ବୋହୁତ୍ ହୁଏ। ମାନେ ଆପଣ ବିଲିବ୍ କରିପାରିବେନି, ମୁଁ ଯେତେବେଳେ ଚାଲୁଥିଲି ମୋ ତ ଦି ପାଦରେ ମିଶିକି ନା ଛଅ ସାତଟା ବେଣ୍ଡି ହେଇଥିଲା।
ହଁ ହଁ।
ସେ ବିଣ୍ଡି କାଟେନି କିଛି ନାହିଁ?
ହଁ ନାଇଁ ସେଇଟା କିଛି କା ଟିବନି କିନ୍ତୁ ସେ ପୁରା ଆଉ ଗୋଟେ ପଥର ବାଗି ହେଇ
ପଥର ବାଗି! କିନ୍ତୁ ମୁଁ ଯେତେବେଳେ ଫାଷ୍ଟ ଜୋତା କିଣିଲି ହେଲା ମୋର ବି ସେତିକି ଆଇଡିଆ ନଥିଲା ମୋ ପାଦ ଚଉଡା ଆଉ ଆଉ ମୁଁ ଯେତିକି ଦେଖିଛି ଆପଣଙ୍କ ପାଦ ବି ଚଉଡା ହେଲା। ତ ସୁଉ କିଣିଲା ବେଳେ ଯଦି ନାରୋ ସୁଉ କିଣିବେ ହେଲା ତାହେଲେ ଆପଣଙ୍କ ପାଦ ବହୁତ ପେନ୍ ହବ।
ହଁ।
ଯଦି ଯୋଉଟା ଆ ପାଦର ଯୋଉଟା ପାନ ପା ଯୋଉ ପାଞ୍ଚଟା ଆଙ୍ଗୁଠି ଅଛି ସେଇ ଜାଗାଟା ଯୋଉ ଯୋଉ ଯୋଉ ଜୋତାର ଚୌଉଡା ଥିବ
ହଁ।
ହେଲା ସେଇଟା କିଣିଲେ ଆପଣଙ୍କୁ ମୁଁ କିନ୍ତୁ ଫାଷ୍ଟ ଯେତେବେଳେ କିଣିଥିଲି ମୁଁ ଆକଚୁଆଲି ଏଗୁଡାକ ଜାଣି ପାରୁନଥିଲି। ମୁଁ ଫାଷ୍ଟ ଦିଟା ଜୋତାରେ ମୋର ବହୁତ କାଣି ଆଙ୍ଗୁଠି ବହୁତ ପେନ ହୁଏ। ମାନେ ଏତେ ଦାମିକିଆ ପିନ୍ଧିବା ମୁଁ ସବୁବେଳେ ଭାବେ କାହିଁକି ଏତେ ଦାମିକିଆ କିଣିଲା ପରେ ବି କାହିଁକି ପେନ୍ ହଉଛି ତ ମୁଁ ଗୋଟେ ଜଣେ ମୋ ଭଉଣୀ ହିସାବରେ ହେବେ ମୁଁ ତାଙ୍କୁ ପଚାରିଲି ଯେ କାହିଁକି ପେନ୍ ହଉଛି? ହଁ। ତାପରେ ସେ ମତେ କହିଲେ ମେ ବି ସେ ଜୋତ୍ ତା ଟା ଆପଣଙ୍କୁ କମ୍ଫର୍ଟେବୁଲ ହଉନି।
ହଁ।
ତାପରେ ଏବେ ଯୋଉ ଜୋ ଜୋତା ଟା ମୁଁ ପିନ୍ଧୁଛି
ହଁ।
ହେଲା ସେଇ ସେଇ ଜୋତାଟା ଉଁ ମାନେ ମୋ ପା ଦ ଅନୁସାରେ ସେଇଟା ଆକଚୁଆଲି ପୁରା ଫିଟ ପୁରା ପାଦ ଅନୁସାରେ ସେଟା ମୋର ଫିଟ୍ ହଉଛି ବୁଝିପାରିଲେ ନା ତ ଆଉ ମତ ତ କିଛି ପ୍ରୋବ୍ଲେମ ହଉନି
ଆମେ ସେ ଉଁ ପାଦ ଚଉଡା ହବାକୁ ସେବୁ ଉଁ ସୁଉଟା ଟିକେ ଲୁଜ ହେଇକି ଟିକେ ଚଉଡା ହେଇକି ରହିଲେ ସିନା ଟିକେ କାଣୀ ଆଙ୍ଗୁଟି ଟା ଠିକ ରହିଲେ ଚାଲିବାକୁ ଭଲ ଲାଗିବ।
କମ୍ଫର୍ଟେବୁଲ ଲାଗିବ ନହଲେ ତ ଲାଗିବନି ନା ହଁ ଠିକ ଦେ ଆପଣ ଠିକ ଜା ମାନେ ବୁଝିଲେ ଆପଣଙ୍କୁ ଖାଲି ସେଇଟା ଆପ ଆପଣଙ୍କର ଇଏ ଅନୁସାରେ ଟିକେ ଉଁ ଆପଣ ଇଏ କରନ୍ତୁ ମାନେ ଏବେ ମୁଁ ଯୋଉ ତୋ ଯୋଉ ଜୋତା ପିନ୍ଧୁଛି ସେ ଜୋତା ମୋ ପାଦକୁ କିଛି ବି ମାନେ କ୍ଷତି କରୁନି ନା ଉଁ ପୁରା କମ୍ଫର୍ଟବୁଲ ମତେ କଷ୍ଟ ହଉନି କିଛି ନାହିଁ ପୁରା
ହଁ।
ସେଇଟା ଆକଚୁଆଲି ନା ଉଁ ଯୋଉମାନେ ଉଁ ଦୋକାନ ବାଲା କହିବା କ ଥା ମୁଁ କିନ୍ତୁ ଲାଷ୍ଟ୍ ଟାଇମ୍ ଯେତେବେଳେ ଯାଇଥିଲି ଯୋଉ ଯୋଉ ଦୋକାନ କୁ ହେଲା
ହଁ।
ମତେ ସେଇଠି ଗୋଟେ ଯୋଉ ସେଲସ ମ୍ୟାନ ଥିଲା ସେ ହିଁ ମତେ ଏଇ ଜିନିଷଟା ବୁଝେଇ ଥିଲା। ମୁଁ ଥରେ ତାଙ୍କୁ କହିଥିଲି ମୁଁ ଏତେ ପାଞ୍ଚ ହଜାର ଛଅ ହଜାର ଟଙ୍କା ଦେଇନା ଜୋତା ନଉଛି ମୁଁ ତ
ସବୁ ଦୋକାନୀ ସମାନ ନାଇଁ ନା ତାଙ୍କର ସେଲ ହେଇଗଲେ ଗଲା।
କଣ କହିଲେ?
ସବୁ ଦୋକାନୀ ସେଇଟା ବୁଝେଇକି ସିନା କହିଲେ ସମସ୍ତେ ଆମେ କେମିତି ଜାଣିବା?
ହଁ ତ ସେଇ ଦୋକଣ୍ଟା ହାଲା କହିଲା କହିଲା ମ୍ୟାଡମ ଆପଣଙ୍କର ପାଦର ହେଲା ମାନେ ଯୋଉଟା ଆଙ୍ଗୁଠି ପଡସନ ସେଇଟା ଚୋଉଡା। ତ ଆପଣ ଯେତେବେଳେ ବି ଜୋତା ନେବେ ସେଇ ପର୍ସନ ଯୋଉଟା ଚୋଉଡା ଥିବ ସେଇଟା ହିଁ ନେବେ। ଯୋଉଟା କି ଯେ ଆପଣଙ୍କୁ ଦୈର୍ଯ୍ୟ ହବନି।
ହବନି କମ୍ଫର୍ଟେବଲ ଲାଗିବ
କମ୍ଫ ହଁ କମ୍ଫର୍ଟେବୁଲ ଲାଗିବ। ଆଉ ମାନେ କଷ୍ଟ ଲାଗିବନି ଜଣା ପଡିବନି।
ହଁ।
ଥ୍ୟାଙ୍କୟୁ ମ୍ୟାଡ଼ମ କଥା ହେଇକିନା ଆପଣଙ୍କ ସହିତ ବହୁତ
ହଉ ଥ୍ୟା ହଁ ନମସ୍କାର।
ନମସ୍କାର।
ହଁ।